ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ଆପଣଙ୍କୁ ମୋ ଆବାଜ ଶୁଭୁଅଛି?
ହଁ ହଁ ଶୁଭା
ହଁ ଆପଣଙ୍କୁ ଏମତି କଲରେ ଆସିବ ଆଉ। ଆ ଆଉ କିପରି ଅଛନ୍ତି?
ହଁ ଭଲ ସବୁ ଠିକ ଅଛନ୍ତି। ଆପଣ କେମିତି ଅଛନ୍ତି?
ହଁ ମୁଁ ମଧ୍ୟ ଭଲ ଅଛି। ଆପଣ କେଉଠିକାର?
ମୁଁ ଏଠି ଅଛି ଏବେ ଆମର ରହୁଛି ଭୁବନେଶ୍ଵରରେ।
ଭୁବନେଶ୍ଵରରେ ଆପଣ କଣ କଣ କରନ୍ତି କଣ?
ନାଇଁ ମୁଁ ଷ୍ଟୁଡେଣ୍ଟ୍ ମୁଁ ପାଠ ପଢୁଛି।
ମାନେ ଛା
ମାନେ ହଁ ହଁ। ଏଇଠି ଆଉ ଏଠି ପଢୁଥିଲି ବି ଏସ ଡି କରୁଛି।
କୋଉଠି?
ଏଇଠି ମହର୍ଷି କଲେଜ ରେ।
ମହର୍ଷି କଲେ ଓହ ହ ହ ମୁଁ ମଧ୍ୟ ଭୁବନେଶ୍ଵରର।
ହଁ। ଆପଣ ଆପଣ କଣ ଆପଣ କଣ ପଢୁଛନ୍ତି?
ଚିଂ କରୁଅଛି।
କୋଉଠି କରୁଛନ୍ତି? ହଁ ଏ ବିଲେଜ ବିଜେପି କଲେଜରେ ନା।
ଆଜ୍ଞା। ଆଉ ମାନେ ଆପଣଙ୍କ ଗାଁ କୋଉଠି?
ଆମର ଗଟେ ନୟାଗଡ ପଟେ।
ଓହୋ ନୟାଗଡ଼ ପଟେ, ଆମ ଗାଁଟି ପୁରୀ ପଟେ ଆଉ।
ହଁ ପୁରୀ ପୁରୀ ଗଣ୍ଡ ଆସିବ ନା?
ଆଜ୍ଞା ଆଜ୍ଞା। ଆଉ ଆପଣଙ୍କୁ ଖାଇବାରେ କଣ କଣ ଭଲ ଲାଗେ?
ଖାଇବାକୁ ମୁଁ ଅ ଅ ଯେ ଫଳମୂଳ ଯେ ଖାଏ।
ଆମିଷ?
ନାଇଁ ନାଇଁ ମୁଁ ଅ, ମୁଁ ନନଭେଜ୍ ମୁଁ ଭେଜିଟେରିୟନ ହଁ ନାହିଁ।
ହଁ ହଁ ଭଲ କ- ଥାଉ, ନିରାମିଷ ବି ଭଲ। ନିରାମିଷ ଖାଇବାଟି ବି ଭଲ।
ଆପୁଣଙ୍କ କଣ ଭଲ ଲାଗେ ତାହେଲେ?
ମତେ, ମୁଁ ସବୁ ପ୍ରକାର ଖାଦ୍ୟ ଖାଏ। ଆଉ ମତେ ମଧ୍ୟ ନିରାମିଷ ଖାଦ୍ୟ ଭଲ ଲାଗେ ଆଉ ମୋର ଗୋଟେ ପ୍ରଶ୍ନ ଅଛି ଆପଣଙ୍କ ପାଇଁ? କି ଆପଣଙ୍କୁ ଦୁଇଟି ବିକଳ୍ପ ଦିଆଗଲା, କି -ଆପଣ ରୁଟି ଖାଇବେ ନା ଅର୍ଣ୍ଣ ଖାଇବେ, ଆପଣ କେଉଁଠିକୁ ବାଛିବେ?
ମୁଁ ଅର୍ଣ୍ଣ କୁ ବାଛିବି।
ଅର୍ଣ୍ଣ କୁ ବାଛିବେ, ଅନ୍ନ ମଧ୍ୟ ଦୁଇ ପ୍ରକାରର- ଉଷୁନା ଚାଉଳ ଏବଂ ଅରୁଆ ଚାଉଳ ତ, ମାନେ ମାନେ କୋଉ ଭାତଟି ଖାଇବେ ଆପଣ? ଅରୁଆ ଭାତ ଖାଆନ୍ତି ନା ଉଷୁନା ଭାତ ମାନେ ଭଲ ଲାଗେ ଆପଣଙ୍କୁ?
ମାନେ ମତେ ତ ଅରୁଆ ଭାତ କହିବାକୁ ଗଲେ ଭଲ ଲାଗେ, ଯେହେତୁ ଉଷୁନା ଖାଉଛୁ ସବୁ ଦିନ ତ ଉଷୁନାକୁ ହିଁ ମୁଁ ଚୂ
ଉଷୁନା ଟି ପ୍ରାୟତଃ ଲୋକଙ୍କୁ ପଖାଳରେ ଭଲ ଲାଗେ।
ହଁ ପଖାଳ
ପଖାଳ ରେ ଭଲ ଲାଗେ ଆଉ, ଆଉ ଆପଣ ତ କହିଲେ ଆପଣ ନିରାମିଷାସି। ତ ଆପଣଙ୍କୁ କେଉଁ କେଉଁ ପରିବା ଭଲ ଲାଗେ ଆଉ କେଉଁ କେଉଁ ପରିବା ଆପଣ ଖାଆନ୍ତି ନାହିଁ?
ପରିବା କହିବାକୁ ଗଲେ ମୁଁ ଅ ମତେ ମାନେ ଭଲ ଲାଗୁନଥିଲା। ଯେହେତୁ ଘରେ ସମସ୍ତେ ବା କରାଇଲେ କହିଲେ ଖାଇଲେ ହଁ ଖାଇଲେ ଭଲ କିଏ
ମାନେ ପରିବା କିଛି ଖାଉନଥିଲେ, ଆଉ ତ ନିରାମିଷାସି ମାନେ ଆଉ କଣ ହିଁ ଖାଉଥିଲେ ଆପଣ?
ଅ ଖାଉନଥିଲି ମେ ଜ ମୁଁ ଏ ଦୁଇ ବର୍ଷ ତଳ କଥା କହୁଛି, ମାନେ ଦି ଦି ତିନି ବର୍ଷ ତଳେ ମୁଁ ଏମିତି ଖାଇବା ପିଇବା କରୁ ନଥିଲି, ଧୀରେ ଧୀରେ ଖାଇଲି ଅଭ୍ୟାସ ହେଇଗଲା। ସବୁ ପରିବା ମୁଁ ଖାଉଛି।
ଓହୋ, ତା ପୂର୍ବରୁ ଆଇଁଷ ଖାଉଥିଲେ।
ହଁ, ତା ପୂର୍ବରେ ଆଇଁସ ଥିଲା ଆମର
ଓ ଏବେ ଛାଡି ଦେଇଛନ୍ତି ଆଉ, ମୁଁ କହିଲି ଆପଣ କିଛି କାନରେ କିଛି? କିଛି ଯନ୍ତ୍ରା ଯନ୍ତ୍ରପାତି ଲଗାଇଛନ୍ତି କି?
ହୁଁ ନାଇଁ ତ, ଜନ୍ତ୍ରପାତି ଆ ନାଇ
ବ୍ଲୁଟୁଥ ରେ କଥା ହଉନାହାନ୍ତି ତ, ଆପଣଙ୍କ ଏ ସବୁ ଅଛି।
ହଁ, ସିଏ ବୋଧେ ନ କଣ? ଏ ଥରେ ଥରେ ଏମିତି ହଉଛି ଆମ ଏପଟେ ଏରିଆ ତ ଦେ
ବିଭାଗର ଛାତ୍ର ବି ଏ ସି ରେ।
ମୋର ପ୍ରଥମ ବିଭାଗ ଫାଷ୍ଟ ସେମିଷ୍ଟାର। ହୁଁ।
ନାଇଁ ନାଇଁ ଆପଣ ମାନେ ଆପଣ ବି ଏ ସି କୋଉ ସବଜେକ୍ଟରେ ତ କରୁଥିବେ।
ହଁ ବି ଏ ସି ମୋର ଅ ସାଇନ୍ସ ବଟନି ଅନର୍ସରେ।
ବଟନୀ ଅନର୍ସ ଓହୋ ଉଦ୍ଭିଦ ବିଜ୍ଞାନ ଭଲ। ଭଲ।
ଆପଣ କୋଉଥିଲେଛନ୍ତି।
ମୋର। ନାମଟି ଟିକେ କଷ୍ଟକର କିନ୍ତୁ ମୁଁ କହୁଛି। ବି ଏ ସି ମୁଁ କରୁଅଛି। କଣ ବୈଦ୍ୟୁତିକ ଏବଂ ଦୂରସଞ୍ଚାର ବିଭାଗ। ଇଲେକ୍ଟ୍ରାନିକ୍ସ ଟେଲିିକମ୍ୟୁନିକେସନ୍ ବି ଏ ସି। ବିଜେପି ସ୍ଵୟଂ ଶାସିତ ମହାବିଦ୍ୟାଳୟରେ କରୁଅଛି ଆଉ।
ଆଉ ଆପଣଙ୍କ ସ୍କୁଲ କୋଉଠି ପଢୁଥିଲା ଆପଣ।
ଆଜ୍ଞା ମୁଁ ଆ ପ୍ରଥମେ ମୁଁ ଆଜ୍ଞା କଟକର।
ହଁ।
ମାନେ କଟକରେ ମୁଁ ରହିକି ପଢୁଥିଲି। ତ ସ୍କୁଲ ମୁଁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର। ଏବଂ। ମୋର ଯୋଉ ଏକାଦଶ ଦ୍ଵାଦଶ ମୁଁ କରିଛି ରେଭେନ୍ସା ମହାବିଦ୍ୟାଳୟ। ରେଭେନ୍ସା।
ମହାବିଦ୍ୟାଳୟ ରେ ହଁ ହଁ ଜାଣି
ତାପରେ ଏଠାକୁ ପଳେଇ ଆସିଛି ଆଉ। ମୁଁ ଦ୍ୱିତୀୟ ବର୍ଷର ଛାତ୍ର ଆଉ।
ଆଚ୍ଛା। ମୋର ବି ମୁଁ ଅ ଏକାଦଶ ଦ୍ୱାଦଶ। କରିଥିଲି ମୁଁ ନୟାଗଡ ରେ କରିଥିଲି।
ଓ ନୟାଗଡ଼ ରେ କରିଥିବେ ଏପେ ଏବେ।
ହଁ ଏ ପେଥୀ ଦଶମ ବି ଦସମ। ବି ମୁଁ ଏଇଠି ହି କରିଥିଲି ଆମର ଏଠି ଝାଡପଡା ପାଖରେ ଅରବିନ୍ଦ ସ୍କୁଲରେ।
ଓହୋ ହୋ ହୋ ଆଉ ଆପଣ ତାହେଲେ ନୟାଗଡ କେମିତି ଯାଇଥିଲେ?
ନୟାଗଡ଼ ଏକାଦଶ ଦ୍ବାଦଶ ଇଏ ଏକାଦଶ ଦ୍ବାଦଶ। ପାଇଁ ଯାଇଥିଲେ ଏଥିପାଇଁ ମୋର ଦଶମ ସାଇନ୍ ଯେହେତୁ ବିଜ୍ଞାନ କ କରିଆର ଥିଲା।
ଓହୋ ଓ ତାହେଲେ ଆପଣଙ୍କ ଦଶମ ପରୀକ୍ଷାରେ ଟିକେ। ଆଶାନୁଯାୟୀ ଆସିନଥିଲା ତ ସେଥିପାଇଁ ଆପଣ ନୟାଗଡ ରେ କଲେ ଭଲ ଭଲ। କିଛି ଅସୁବିଧା ନାହିଁ ଏବଂ ଏକଥା ଛାଡ଼ନ୍ତୁ ତାଲା ଆପଣଙ୍କୁ। ପରିବା, ପନିପରିବା କିଛି ଭଲ ଲାଗୁନଥିଲା।
ନାଇଁ କିଛି ବି ଭଲ ଲାଗୁନଥିଲା ବ ତେଲେ। ଏବେ ଖାଉଛିୁ ମୁ ଯେତେ ବେଳେ ଜାଣିଲି। ହଁ।
ଆମିଷରେ କୋଉ ଦ୍ରବ୍ୟ ଭଲ ଲାଗୁଥିଲା ଏବେ ତ ଖାଉନାହାନ୍ତି ତଥାପି ନାମ।
ଆମିଷ ସେତେବେଳେ ଖାଉଥିଲି ତ ମୁଁ ଚିକେନ ହିଁ ଖାଏ।
ଆଜ୍ଞା।
ମୁଁ ଚିକେନ ହିଁ ଖାଏ।
ମାନେ ମତ୍ସ୍ୟ ସେବନ କରନ୍ତିନି ମାଛ କି ଅଣ୍ଡା ଖାଆନ୍ତିନି।
ନାଇଁ ନାଇଁ ମତ୍ସ୍ୟ ଏତେ।
ଓହୋ ହୋ ହୋ ଖାଲି ସେଇ ଖାଉଥିଲେ କୁକୁଡ଼ା ମାଂସ ତାକୁ ଛାଡିଦେଲେ ଆଉ।
କପଡ଼ା ବାନ୍ଧିଛ, ହଁ।
ଭଲ ଆଉ, କିଛି ଅସୁବିଧା ନାଇଁ। ଆଉ ଆପଣ ଯୋଉ ଇଏ ପାନ କରନ୍ତି? ଯୋଉ କ୍ଷୀର ପିଅନ୍ତି? ମାନେ କ୍ଷୀର, କି ମାନେ ଦୁଗ୍ଧ ଜାତୀୟ କିଛି ପଦାର୍ଥ, ଦହି
କ୍ଷୀର, ହଁ। ହଁ, ହଁ ଯେହେ ତୁ ମୁଁ, ନିରାମିଷ ତ ଖାଇବାକୁ ପଡୁଛି।
ତ ଆପଣ ଏପଟେ, କ୍ଷୀର ଖାଉଛନ୍ତି ଆଉ।
ହଁ। ଖୀର, ପନିର, ଛତୁ ସବୁ।
ହଁ ଛତୁ ତ ଖାଇବାକୁ ପଡିବ। ଛତୁ ବି ଭଲ ହିଁ ଲାଗେ। ଆଉ ସୋୟାବିନ୍ ଖାଆନ୍ତି, ଆପଣ? ସୋୟାବିନ୍?
ହଁ ସୋୟାବିନ ବି ସବୁଠୁ, ଉତ୍ତମ ଦିନିଷ।
କି ସାର ଜାତୀୟ ପ୍ରୋଟିନ୍ ମିଳେ ତା ଦିହରୁ, ଭଲ ଜିନିଷ ଟି। ନିରାମିଷାସି ଙ୍କର, ମାଂସ ଆଉ। ସୋୟାବିିନ ଗୋଟେ, ଆଉ ଆମର ପଣସ କଠା ଗୋଟିଏ।
ପଣସ, ହଁ।
ଆପଣଙ୍କୁ କଣ, ଭଲ ଲାଗେ?
ଆଜ୍ଞା।
ଆପଣଙ୍କୁ କଣ ଭଲ ଲାଗେ?
ମତେ, ମତେ ପ୍ରାୟ ସବୁ ପ୍ରକାର ନିରାମିଷ, ଆମିଷ ଭଲ ଲାଗେ। ଆମିଷରେ ଏ ଆମର ଟିକେ ମାଛ ହୁଏ। ମାଛ ହୁଏ। ଘରେ ଆଉ, ମୁଁ, ଆଉ ଘରେ ମାଛ ଏବଂ ମଟନ ହୁଏ। ମାଛ, ଚିଙ୍ଗୁଡି ମଟନ ହୁଏ। ଆଉ ଫେ, କୁ କୁ ଯୋଉ, ଚିକେନ ଆଉ ଅଣ୍ଡା ପ୍ରବେଶ ଟିକେ ବାରଣ, ନିଷେଧ। ତ ମୁଁ ବାହାରେ ଟିକେ, ଏଇ ସାଙ୍ଗମାନଙ୍କ ଗହଣରେ କିମ୍ବା କଲେଜରେ ଖାଇବା ଛୁଟି ହେଲେ, ମୁଁ ଯାଇକି ଚିକେନ ଖାଇଦିଏ ଆଉ ଆଇଁଷ ବାର ଦେଖି କିି ଆଉ।
ହଁ ଭଲ ଆଉ।
ଆଇଁଷ ବାରି ଦେଖି ଖାଏ। ସେତେବେଳେ ସେଇ ସମୟ ହୁଏ, ନହେଲେ ଯଦି ଘରେ ହୋଇଥାଏ ତ ମୁଁ ଘରକୁ ପଳେଇଆ ଆସେ ଆଉ। ଆମେ ଏଇଠି ଭୁବନେଶ୍ୱରରେ ହିଁ ରହୁଛୁ। ପଳେଇ ଆସୁଛୁ ସମସ୍ତେ। ଆଜ୍ଞା, ବାପା ଏଇଠି ଚାକିରି କରିଛନ୍ତି। ଏଇ ଭୁବନେଶ୍ଵରରେ, ତ ଆମେ କଟକରୁୁ ପଳେଇ ଆଇଲୁ ଭୁବନେଶ୍ଵର ଆଉ।
ହଁ ଭଲ ଭାଇ। ଆଉ ନିରାମିଷରେ, କଣ ଭଲ ଲାଗେ?
ନିରାମିଷରେ ସବୁ ହିଁ, ମୁଁ ସବୁ ପ୍ରକାର ମୋର କୌଣସି ପ୍ରକାର ବାରଣ ନାହିଁ, ତ ସେଇଥିାଇଁ ମୋ ଘର ଲୋକ ମୋ ଉପରେ ମଧ୍ୟ ଟିକେ ଖୁସି ଅଛନ୍ତି। ମାନେ ପରିବାରରେ ଅଲ ଗା, ଯୋଉ ଆମେ ସମ୍ପର୍କୀୟ ଘରକୁ ଯାଉ, ସେମାନେ ମଧ୍ୟ ଖୁସି ହୁଅନ୍ତି କି ଏ ପିଲାଟି କିଛି ୟାର, ବାରଣ ନାହିଁ। ଇଏ ସବୁ ପ୍ରକାର ପନିପରିବା ଖାଏ। ମାନେ ମୋର ସେମିତି କିଛି ବାରଣ ନାହିଁ। ହଁ। ମତେ ଆପଣ ଯଦି, କିଛି ପନିପରିବା ସିଝାଇକି ମଧ୍ୟ ଦେଇଦେବେ, କିଛି ବିନା ପ୍ରକାର ଛୁଙ୍କ କେବଳ ଟିକେ ଲୁଣ ଖାଲି ପଡିଥିବ, ମୁଁ ସେ ସିଝାକୁ ଲଗେଇକି ଭାତ ଖାଇଦେଇ ପାରିବି। ମୋର ସେପରି କିଛି, ସ୍ଵାଦକୁ ନେଇକି କିଛି ଭେଦଭବ ନାହିଁ। ମୁଁ ଖାଏ। ଯାହା ଭଲ ଜିନିଷ, ଯାହା ଶରୀର ପ୍ରତି ଉପଯୁକ୍ତ, ଯାହା ଶରୀର ପ୍ରତି ନିରୋଗ, ତାକୁ ମୁଁ ଖାଏ।
ଭଲ।
କା ଅଁ ଏମିତି ରହିବା କଥା।
ହଁ। ଏମିତି ହିଁ, ଏମିତି ହିଁ ରହୁଛନ୍ତି। ହୁଁ।
ଆଉ କ୍ଷୀର ବି ଭଲ ଲାଗେ। କ୍ଷୀର ପନିର ବି ବହୁତ ଭଲ ଲାଗେ ପନିର, ସୋୟାବିନ, ଛତୁ ସବୁ ଖାଏ ମୁଁ। ମୁଁ ବି ମଝିରେ ବର୍ଷେ ଯାଏ, ପ୍ରାୟତଃ ବର୍ଷେ ହବ, ଆମିଷ ଖାଉନଥିଲି। ଯେତେବେଳେ ଆମର କରୋନା ମହାମାରୀ ହେଇଥିଲା ବର୍ଷେ ଯାଏଁ ଏମତି କିଛି ନଥିଲା ନା ଆମିଷ କିଏ କୋଉ ଆଣିବ ସମସ୍ତେ ତ ଘର ମଧ୍ୟରେ ରହିଲେ।
ହୁଁ।
ତ ଆମେ ସେତବେଳେ ପନିରି ଖାଉଥୁଲୁ ଆମ ଘର ପାଖରେ ଗୋଉଡ଼ ଥିଲେ ତ ଆମେ ସେଠୁ ପନ୍ ନିରି ଆଣି ଖାଉଥୁଲୁ। ଏବଂ ଆ ସୋୟାବିନି ଚାଲିଥିଲା ସବୁ ପ୍ରକାର ଚାଲିଥିଲା।
ଭଲ କଥା।
ଓ ଆପଣଙ୍କ ଅ ପରିବାର ମଧ୍ୟ ନୟାଗଡରେ?
ଅ ନୟାଗଡ ଆମେ ଏବେ ଅ ରହୁଚେ ଭୁବନେଶ୍ୱରରେ ରହୁ
ଓ ତାହେଲେ ଆପଣ ହଷ୍ଟେଲରେ ରହୁନାହାନ୍ତି?
ଅ ହସ୍ ନାଇଁ ନାଇଁ ନାଇଁ ଆମର ଘରେ ଏଠି ରହୁଚୁ ଭୁବନେଶ୍ବରରେ।
ଆଜ୍ଞା ଆପଣ ନିଜ ଘର
ଆ ନାଇଁ ଭଡ଼ା ହଁ।
ଭଲ ଆଉ ଆମ ନିଜ ଗାଁ ହୋଉଚି ପୁରୀ।
ହଁ।
ଆମ ନିଜ ଘର ଗାଁ ହୋଉଚି ପୁରୀ, ଆମେ କଟକରେ ଭଡ଼ାରେ ରହୁଥୁଲୁ ଏବେ ଭୁବନେଶ୍ୱରରେ ଭଡାରେ ରହୁଚୁ ଆଉ।
ଭଲ ପାଖରେ।
ହଁ ଭୁବନେଶ୍ଵର ଆ ଯେ ଘର ମିଳୁନଥିଲା ଆମକୁ। ପ୍ରଥମ ବର୍ଷ ମାନେ ଆର ବର୍ଷ ମୁଁ ଏଇ କଲେଜେରେ ପ୍ରବେଶ ନେଲି ନା ତ ମତେ ଆମକୁ ପ୍ରଥମେ ଘର ମିଳୁନଥାଏ ତ ମୁଁ ପ୍ରାୟତଃ ଦୁ ଦୁଇରୁ ତିନି ମାସ ମୁଁ ବସରେ ଯାତାୟାତ କରିଛି, ଭାରି କଷ୍ଟ ହୁଏ। ବସରେ ଯିବା ଆସିବା ସେ ଯୋଉ ଭିଡ ରାସ୍ତା କଟକ ଭୁବନେଶ୍ୱର ଆପଣ ଜାଣିଥିବେ। ସେ ଭିଡ଼ ରାସ୍ତାରେ ଭୋଉ ବେଳେବେଳେ ମୋର ଏଗାରଟାରେ ପ୍ରାକ୍ଟିକାଲ୍ ଥିବ ମୋର ଲେଟ୍ ହେଇଯିବ ମୁଁ ସାଢେ ଏଗାରଟାରେ ପହଞ୍ଚିବି। କିନ୍ତୁ ବୁଝିଯାଏ ସେମତି କିଛି ନଥାଏ।
ଟିକ ଅସୁବିଧା ରହୁଥା
ହଁ ବୋହୁତ ଅସୁବିଧା ହୋଉଥୁଲା ଆଉ ଆମ ଆମେ ଯୋଉଠି ରହୁଥୁଲୁ ଠାକୁରଙ୍କ ଦୟାରୁ ସେଟା ପାଖ ଖ ଥିଲା ଯୋଉ ଆପଣ ଜାଣିଥିବେ ଲିଙ୍କ ରୋଡ ଆମେ ସେଇ ଲିଙ୍କ ରୋଡ ପାଖରେ ରହୁଥୁଲୁ। ତ ଲିଙ୍କ ରୋଡଠୁ ଲିଙ୍କ ରୋଡ ପାଖରେ ରହୁଥୁଲ ମାନେ ତିନି ଚାରି କିଲୋମିଟର। ତ ମୁଁ ପ୍ରାୟେ ସକାଳୁ ସକାଳ ବେଳା ମତେ ମୋ ବାପା ଛାଡିଦିଅନ୍ତି ବସରେ ବସେଇ ଦିଅନ୍ତି। ଆଉ ତାପରେ ତ ସିଏ ଅଫିସ ପଳାନ୍ତି ମୋର କଲେଜ ଛୁଟିିହୁଏ ପାଞ୍ଚଟା ବେଳେ। ପାଞ୍ଚଟା ବେଳେ ଆସି ଆସିଲା ବେଳକୁ କଲେଜେ ପାଞ୍ଚଟାରେ ଛୁଟି ହୁଏ ମୁଁ ପାଞ୍ଚଟାରେ ଆସିକି ଘ ଏ ଏଇଠି କଟକରେ ପହଞ୍ଚେଆକୁ ଇ ଲିଙ୍କ୍ ରୋଡରେ ପହଞ୍ଚିଲା ବେଳକୁ କେତେ ବେଳେ ବେଳେ ଛଅଟା ହୁଏ ଘଣ୍ଟାଟେ ଲାଗେ ଯେତେବେଳେ ଫାଙ୍କା ରାସ୍ତା ଥାଏ କଦବା କୋଚିତ ନହେଲେ ପ୍ରାୟତ ସବୁବେଳେ ସାତଟା ହୁଏ। ଦି ଘଣ୍ଟା ଲାଗିଯାଏ କାରଣ ସେଇ ସମୟରେ ବୋହୁତ ଭିଡ ଭୁବନେଶ୍ଵର।
ହଁ ସ-ସନ୍ଧ୍ୟାବେଳଟା ସମୟ ବୋହୁତୁ ଭିଡ ରହେ।
ତାପରେ ଆସିକି ଲିଙ୍କ୍ ରୋଡରୁ ଓହ୍ଲେଇ ସାଙ୍ଗେ ସାଙ୍ଗେ ଚାଲିବି ଚାଲି ଚାଲି ତିନି ଚାରି କିଲୋମିଟର ଯିବି ସବୁଦିନ। ଆଉ ସ୍ କଲେଜେ ତ ଯିବା ହବ ଡେଲି ନା।